ହଁ ହାଲୋ।
ହୁଁ ହୁଁ ହୁଁ।
ହଁ ଝିଅ ମୁଁ ଏନକା ଉଁ ଉଁ ଖାଇ ପିଇକି ନା ବାସନ ମାଜିଲି ବାସନ ଉଠେଇଲି। ଆଉ ମାଜିଲି ମାଜିକି ତାପରେ ତ ସେଥିପାଇଁ ଚୁଲି ପାଖ ବି ଲିପି ଦେଲି। ଲିପି ଦେଇକି ମୁଁ ଏଠି ବସିଥିଲି। ତାପରେ ଏଇ ତୁ ଫୋନ କଲାଠୁ କଥା ହଉଛି। ହୁଁ ଆଉ କଣ କହିଲୁ ଶୁଣ। ମୁଁ ଗୋଟେ କଥା କହୁଛି? ମାନେ ତୁ ବର୍ତ୍ତମାନ କଣ କରୁଛୁ? ଆଉ ଏବେ ତ ସା ସାଙ୍ଗେ ସାଙ୍ଗେ ରଜ ସରିଲା ଉଁ ତମେ ରଜ କେମିତି କଣ ତମ ଆଡେ କଟେଇଲ ମତେ ଟିକେ କହିଲୁ?
ହୁଁ। ପିଠା କନି ପଡୋ ପିଠା। ସିଜା ପିଠା ଚକୁଳି। ମନଡା କାକେରା ହେଇଚି ସବୁ। ଆଉ ଆରିଶା ଏଇ ସବୁ ପିଠା ହେଇଥିଲା। ପିଠା ଖାଇଲୁ ଆଉ ଆମ ଗାଁରେ ଏବେ ରଜ ଉତ୍ସବ ହେଇଥିଲା। ରଜ ଉତ୍ସବ ଆମ ଗାଁ ଠାକୁର ଶିବ ଠାକୁରଙ୍କ ପାଖରେ ପଡିଥିଲେ। ଉତ୍ସବ ଟେ ଦୋଳି ପାଇଁ ଛଅଟା ରାମ ଦୋଳି ଏ ଚକ୍ରି ଦୋଳି। ପଠା ଦୋଳି ଆଉ ହୁଁ ହୁଁ। ଆଉ ଛୋଟ ଛୁଆଙ୍କର ଯୋଉ ବେଲୁନ ଦୋଳି ଜମ୍ପିଙ୍ଗ ଦୋଳି ଏ ସବୁ ଦୋଳି ପଡିଥିଲା ଆଉ। ଆଉ ଏଠି ନାଚ ଗୀତ ଅ ଖେଳ ଯୋଉ କବାଡି। ପୁଚି ଚାମଚି ବାଟି ଆଉ ଏଇ ସବୁ ଖେଳ ହେଇଥିଲା। ଆଉ ମିଉଜିକ ଚେୟାର ଏଇ ସବୁ ଖେଳ ହେଇଥିଲା। ଆଉ ଆମେ ଯାଇଥିଲୁ ପାର୍କ ଆମ ଗାଁ ରେ ଗୋ ଗୋଟେ ପାର୍କ ଅଛି ସେଠିକି ଯାଇଥିଲୁ। ମାମା ହେରିକା ଏମିତି ଯାଇଥିଲୁ ଆଉ।
ଆମ ଗାଁରେ ରଜ କଣ କହିଲ? ମୁଁ ତ ଶୁଣିଛି ତମ ଗାଁରେ କୁଆଡେ ବହୁତ ବଡ ଆ କାଳେ ରାଜ ହୁଏ। ଆଉ ବିଭିନ୍ନ ଆଡୁ ଲୋକ ଆସନ୍ତି। ମୁଁ ତ କେବେ ଯାଏନି ଦେଖିବାକୁ। ଆଉ ଭାବୁଛି ଯୋଉ ଆସ ଆସନ୍ତା ବର୍ଷ ତମ ଗାଁ ଆଡେ ଯିବି ଟିକେ ରଜ ବୁଲିକି ଦେଖିକି ଆସିବି ଆଉ ଆମ ଗାଁ ରେ କିନ୍ତୁ ରଜ କେମିତି ହୁଏ କହିଲ ଯେ ଆମ ଗାଁ ତ ଛୋଟ ମାନେଏତେ ବଡ଼ ଆକାର ରେ ପାଳନ କରାଯାଏନି କିନ୍ତୁ ଆମରି ପର୍ଥମ ଦିନ ଗଲେ ଚୁନା କୁଟା ହୁଏ ଚୁନା କୁଟା ହୁଏ ଆଉ ଦୋଳି ଟଙ୍ଗା ଯାଏ ସେଦିନ ରଜ ପ୍ରଥମ ଦିନ ଆମର ଝିଅ ବୋହୂ ମାନେ କିଛି ମାନେ କଟା ବଟା କରନ୍ତିନି। ଏ ପୁରୁଷ ଲୋକ ମାନେ କାଟିକିନା ଦିଅନ୍ତି ଆଉ ଆମର ସେଦିନ ପ୍ରଥମ ଦିନ ବି ପୋଡ ପିଠା ହୁଏ ସେ ପୋଡ ପିଠା କେମିତି ନା ଯୋଉ ତାକୁ ଚୁନା କୁଟିକି ତାକୁ କଡେଇ ବସାନ୍ତି ଚୁଲି ରେ। ଚୁଡ଼ିଲରେ କଡେଇ ବସେଇକି ପାଣି ଦିଅନ୍ତି ସେଠି ଗୁଡ ଦିଅନ୍ତି। କଦଳୀ ଛେନା। ଏମିତି ବିଭିନ୍ନ ପ୍ରକାର ଜିନିଷ ଦିଅନ୍ତି ଯେମିତି ପାଟିକି ସ୍ୱାଦ ଲାଗିବ ଆଉ କ୍ଷୀର ମଧ୍ୟ ଦିଅନ୍ତି। ତାକୁ ଜନ୍ତିକି ତଳକୁ ବାହାର କରନ୍ତି ସେ କଡେଇ ରେ ପୋଡିକି ପିଠା କରନ୍ତି। ଆଉ ତାପରେ କଣ ହୁଏ ନା ଆମର
ଫାଷ୍ଟେ ଚାଉଳ କୁ ତିନ୍ତେଇକି ତାକୁ ଚୁନା କରନ୍ତି ତା ପରେ ଗୁଡ ଆଉ ଗୁଡରେ ଯେମତି ଆରିସି ପିଠା ଜ ଯେ ଏଇ ଏଇ ଏମିତି ସବୁ ପକେଇକି ତାକୁ ଫାଷ୍ଟ ବାହାର ତାକୁ କଦଳୀ ପତ୍ର ଦେଇକି ତେଲ ମାରିକି ଉଁ ଆଣକୁ ଦେଇକି ତାପରେ ପୁଣି କଦଳୀ ପତ୍ର ତେଲ ଦେଇ ତା ଉପରେ ନିଆଥୋଇକି ଏମିତି ପୋଡ଼ନ୍ତି ଆଉ ଏଟା ସେ ରଜ ର ପୂର୍ବ ଦି ରଜ ରଜ ର ପୂର୍ବ ଦିନ କରନ୍ତି ଫୁଣି ରଜ ଦିନ
ହୁଁ ହୁଁ ଆମ ଆଡେ କଣ କରନ୍ତି ତାପରେ କଣ ନା ଯୋଉ ଝିଅ ମାନଙ୍କ ପାଇଁ ସମସ୍ତଙ୍କ ପାଇଁ ନୂଆ ପୋଷାକ ହୁଏ। ଆଉ ଯୋଉମାନେ ନୂଆ ଝିଅ ବାହାଘର ହେଇଥାନ୍ତି ସେମାନେ ବି ଘରକୁ ଆସନ୍ତି ଆଉ ଘରକୁ ଆସନ୍ତି ଯଦି ସବୁ ରଜ ପର୍ବ ପାଳନ କରନ୍ତି। କା ସୁଜିରେ ତାକୁ ଜ ସେ ମାନେ ତେଲ ଛାଣନ୍ତି। ହୁଁ ଆରିସା ପିଠା ସେମତି କରନ୍ତି ଆରିସା ପିଠା। ଆଉ ପକୁଡି। ଆଉ ଭରା ଏନ୍ତି ବିଭିନ୍ନ ପ୍ରକାର ଜିନିଷ ସବୁ କରନ୍ତି। କରିକି ସବୁ ଦୋଳି ପାଖକୁ ସମସ୍ତେ ଯାହା ଯିଏ ଯାହା କରିଛନ୍ତି ସମସ୍ତେ ନିଅନ୍ତି। ହଁ କିଏ କେତେ ଜଣ ଦୋଳି ଖେଳନ୍ତି ଆମ ଆଡେ ତ ବେଶୀ କିଛି ଦୋଳି ଟଙ୍ଗାଯାଏନି। ସେ ନିସୁଣୀ ଦୋଳି ଆଉ ପଟା ଦୋଳି। ହୁଁ ଏଇ ସବୁ ଭଳି ଟଙ୍ଗା ଯାଏ। କିନ୍ତୁ ସେଠି ସମସ୍ତେ ମଜାମସ୍ତି କରିବା ପାଇଁ ବସନ୍ତି ସେ ଯିଏ ଯାହା ନେଇଥାନ୍ତି। ସେ ସବୁ ଖାଆନ୍ତି। ଉଁ ତାପରେ ଖାଇସାରିକି ସେ ସନ୍ଧ୍ୟା ବଳେ ଘରକୁ ଆସନ୍ତି। ଏମିତି ଦୁଇ ତିନି ଦିନ ହୁଏ ମଝି ରଜ ତ ସଂକ୍ରାନ୍ତି ସେଦିନ ବି ସେମିତି ହୁଏ। ଆଉ ତୃତୀୟ ରଜ ଦିନ ମଧ୍ୟ ସେମିତି ହୁଏ। ତୃତୀୟ ରଜ ଦିନ ସବୁ ତାପରେ କରିସାରିଲା ପରେ ସେମାନେ କରନ୍ତି ବାର ଦେଖିକିନା ତୃତୀୟ ରଜ କି ବାରେ ପଡୁଚି ସେଇ ଅନୁସାରେ ଭୋଜି ଭାତ ସବୁ କରନ୍ତି। ସବୁ ଯଦି ଭୋଜିଭାତ କରନ୍ତି ତାପରେ ଖାଇକି କି ଘରକୁ ଆସନ୍ତି ଆଉ ପଞ୍ଚମ ଦିନ ପରେ ଦୋଳି ଫିଟା ଯାଏ। ସେ ଆମର ତ ବେଶୀ ଦିନ ଦୋଳି ରଖାଯାଏନି କା ପାଳନ କରାଯାଏନି ସେଥିପାଇଁ କହନ୍ତି ପଞ୍ଚମ ଦିନ ଖୋଇଦିଅନ୍ତି। ଦୋଳି ଖୋଲିଦିଅନ୍ତି ଆଉ ଯୋଉ ଝିଅ ବୋହୁ ମାନେ ଆମର ଆସନଥାନ୍ତି ରଜକୁ
ହଁ।
ଗୁଣ୍ଡିଚା ଯିବ ଆଉ ଏ ଗୁଣ୍ଡିଚା ଯିବ ବାହୁଡା ଥିବ ସେ ଝିଅ ବୋହୂ ମାନେ ଯାଆନ୍ତି ଆଉ ତମ ଆଡେ ରଥଯାତ୍ରା ହୋଉଚି କି ଝିଅ? ମୁଁ କହିଲି ତମ ଆଡେ ରଥଯାତ୍ରା । ମୁଁ କହିଲି ତମ ଆଡେ ରଥଯାତ୍ରା ପାଳନ କରୁଚନ୍ତି ନା ନାଇଁ ଆଉ ରଥଯାତ୍ରା କେମିତି କଣ କରନ୍ତି ତମ୍ ମ ଆଡେ।
ଆମର ଏ
ହାଲୋ।
ଆମ ଆଡେ ହଁ ।
ଅହଁ ତମ ଆଡେ ମାନେ ରଥଯାତ୍ରା ଟା ବଡ ଆକାର କରନ୍ତି ନା ସେମିତି କିଛି ନ୍ତି ଛୋଟୋ ଖୁସି ହେଇକି । ହାଲୋ। ମୁଁ କହିଲି ଆ ଙ୍କର ଯୋଉ ଛୋଟୋ ଛୁଆ ମାନେ ଆଉ ଗାଁର କେତେ ଜଣ ଲୋକୋ ସେମାନେ ଖୁସି ହେଇକି କିଛି ପଇସା ତୋଳେଇକି ଇଁ ରଥ ବାନ୍ଧନ୍ତି। ମାନେ ରଥ ବାନ୍ଧିକି ସେଇ ରଥରେ ଆମର ପୂଜାରୀ ନନାଙ୍କୁ ବ ପୂଜାରୀ ନନାଙ୍କୁ ବସିକି । ଯାନ୍ତି ସମସ୍ତଙ୍କ ଘରେ ଏଁ ଭୋ ଜାହା ହେଲା ଝିଅ ଆଉ ସେମାନେ ଡଃ ମାନେ ଛୁଆଙ୍କୁ ଖୁସି ହେଇକି କିଏ ପଚାଶେ କିଏ ଶହେ ଯାହାକୁ ଯାହା ମିଳେ ଦିଅନ୍ତି ଚାଉଳ ଦିଅନ୍ତି। ଆଉ ଏମିତି ହେଇକି ସେମାନେ ଦୋଳି ଧରିକି ଯାଆନ୍ତି କୋଉଠିକୀ ନା ଯୋଉ ଆମରି ଜଣେ ଘରେ ପାଖ ଘର ଆମ ଗାଁ ରେ ଜଣେ ମାଉସୀ ମାଆ କରିଥାନ୍ତି। ସେ ମାଉସୀ ମାଆ ଘରୁକୁ ସେମାନେ ନିଅନ୍ତି ରଥ ସେମାନେ ତାଙ୍କ ଘରେ ପୂଜା ପାଠ କରିକି ଠାକୁରଙ୍କୁ ତାଙ୍କ ଘରକୁ ନିଅନ୍ତି। ଆଉ ତାଙ୍କ ଘରେ ମଧ୍ୟ
ଫୁଣି କଁ କରନ୍ତି ତାଙ୍କ ଘରକୁ ସମସ୍ତେ ଯାଆନ୍ତି ସମସ୍ତେ ଯାଇକି ତାପରେ ସେଠ ସିଏ ଉଁ ଭୋଜି ଭାତ ଖାଇକି ତାପରେ ଠାକୁରଙ୍କୁ ଉଁ ସେମିତି ଗାଁ ରେ ରଥ ଟାଣିକି ଆମ ଗାଁ ମ ତା ପାଖରେ ଠାକୁରଙ୍କ ଘର ସେ ଠାକୁରଙ୍କ ଘରକୁ ଆଣନ୍ତି। ଆଉ ମୁଁ କହିଲି ତମ ଗାଁରେ ଆଉ କଣ ପର୍ବ ପାଳନ କରାଯାଏ? ହ୍ୟାଲୋ। ହ୍ୟାଲୋ। ମୁଁ କହିଲି ତମ ଗାଁ ରେ ଆଉ କଣ ପ ହାଲୋ। ବେଲି ଆମ ଆଡେ ତ ବହୁତ ପର୍ବ ପାଳନ କରନ୍ତି। ବାର ମାସରେ ତେର ପର୍ବ ଯେମିତି କୁହନ୍ତି, ଆମ ଆଡେ ସବୁ ପର୍ବ ପାଳନ କରନ୍ତି। ତମ ଆଡେ ସେମିତି କଣ କିଛି ପର୍ବ ପାଳନ କରନ୍ତି କି? ହ୍ୟାଲୋ ତମ କଥା କିଛି ଶୁଭୁନି ଟିକେ କଣ କୁହ? ହଁ ଝିଅ ଅ ହଉ। ଆଉ